ହାଲୋ।
ହଁ ଭାଇ ଶୁଭ ସନ୍ଧ୍ୟା ଭାଇ ନମସ୍କାର।
ଭାଇ ତମର ଆବାସ ଟିକେ ଧୀରେ ଧୀରେ ଆସୁଚି
ହଁ ଭାଇ ଟିକେ ଟିକେ ହାଲୋ ହଁ ଭାଇ ସୁଭିଲା?
ହଁ ଏବେ ଶୁଭାଗଲା।
ବ୍ଲୁଟୁଥନ ଯୋଗୁ ଅସୁବିଧା ହଉଥିବ ଆଉ ଭାଇ କେମିତି ଅଛନ୍ତି ଆପଣ?
ହଁ ବହୁତ ଭଲରେ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଉ ଭାଇ ଆପଣ କଣ କରୁଥିଲେ ଏବେ
ମୁଁ ଏବେ ଟିକେ ପଢାପଢି କରୁଥିଲି।
ଓହୋ ମାନେ ଆପଣ କଣ କି ପ୍ରତିଦିନର ଖବରକାଗଜ ପଢ଼ନ୍ତି ବୋଧେ ଆଉ
ହଁ ସେ ଯୋଉ ଇଂରାଜୀ ଖବର କାଗଜ ରହୁଚି
ହୁଁ ଓହୋ ଠିକ ଅଛି। ଆଉ ମାନେ ଖବର କାଗଜ ପଢୁଥିଲେ ମାନେ କଣ ଘରେ ବସିକି ନା କୌଣସି ପାଠାଗାରକୁ ଯାଇଚନ୍ତି
ନାଇଁ ମୁଁ ଯୋଉଠି ରହୁଛି ଯୋଉ ଛାତ୍ରା ଭାଷରେ ରହୁଛି ସେଇ ସଛାତ୍ରା ଭାଷ ର ଗୋଟେ ପାଠାଗାର ରହିଛି ସେ ଗୋଟେ ମାନେ ଏକାଡେମୀ ଏକାଡେମୀ ତ ସେଇଠାରେ ଗୋଟେ ପାଠାଗାର ରହିଛି ସେ ପାଠାଗାରରେ ବସିକି ଆମେ ସମସ୍ତେ ପଡ଼ିଥାଉ।
ହଁ ଭାଇ ପାଠାଗର ଆମ ଜୀବନ ପାଇଁ ବହୁତ ଜରୁରୀ ଆମକୁ ଯେତେବେଳେ ବି କୌଣସି ଶିକ୍ଷା ବ୍ୟବସ୍ଥା ବିଷୟ ବି ସନ୍ଦେହ ରହିବ କି କିଛି ଜାଣିବାକୁ ଜିଜ୍ଞାସା ମନରେ ପସିବ ତ ପାଠାଗର ଯାଇକି ଆମେ କିଛି ଉପାଦେୟତା ଏବଂ ଉପକାରିତା ପୁସ୍ତକ ପଢ଼ିଲେ ଆମର ଜ୍ଞାନ ବଢିବ।
ହଁ ନିଶ୍ଚିନ୍ତ।
ଆଉ ଭାଇ କଣ କି ଜ୍ଞାନ ହଁ ତାପରେ ଭାଇ ସେଇ କାରଣ ଯଦି ଆମେ ଅନ୍ୟକୁ ବାଣ୍ଟିବା ସେ ମଧ୍ୟ ଆମକୁ ଆମକୁ କିଛି କଣ କି ଧନ୍ୟବାଦ ଦେବ କେ ଏବଂ ଆମର କହିବା। ସେଥିରେ ଜ୍ଞାନ ଆହୁରି ପଡିବ।
ହଁ ନିଶ୍ଚୟ ନିଶ୍ଚୟ।
ହଁ ତାହେଲେ ଭାଇ ଆପଣ କୋଉ ଖବରକାଗଜ ପଡୁଛନ୍ତି ସମ୍ବାଦ ନ ଧରିତ୍ରୀ?
ନାଇଁ ଇଂରାଜୀ ଖବର ଇଂରାଜୀ ଖବର କାଗଜ।
ଇଂରାଜୀ ଖବରକାଗଜ ହଉ ଭାଇ ଠିକ୍ କଥା ହଁ ଆପଣ କଣ କି ବିଦେଶର ବିଭିନ୍ନ ପ୍ରକାର କଣ କି ପୁଞ୍ଜି ନିବେଶ ହଉ କି କୌଣସି ପ୍ରକାର ଅର୍ଥିକ ଅବସ୍ଥା ହଉ କି ଅନ୍ୟ କୌଣସି ସେ ସବୁ ବିଷୟରେ ପଢୁ ତେବେ
ହଁ ସେଇଟା ପଢ଼ିବା ଦ୍ଵାରା କଣ ଇଂରାଜୀ ଖବରକାଗଜ ପଢିବା ଦ୍ଵାରା କଣ ହଉଛି ନା ମାନେ ଇଂଲିଶ୍ ଇଂରାଜୀର ମାନେ ଶବ୍ଦ ପାୱାର ଶବ୍ଦର ବିଷୟରେ ମାନେ କଣ କହନ୍ତି ତାକୁ
ହଁ ହଁ ହଁ ଆଜିିକାଲି ଭାବିନେଇଛନ୍ତି କି ପ୍ରବେଶିକା ପରୀକ୍ଷା ହଉଛି କି କୌଣସି ଜାଗାରେ ଏ ଛୋଟ ମାନେ କୌଣସି ଜାଗାରେ କୌଣସି ଚାକିରୀ କ୍ଷେତ୍ର ନିଯୁକ୍ତି ପାଇବା ହେଲେ ସେ ଯେଉଁ କିଛି ପ୍ରଣାଳୀ ହେଉଛି ସବୁଥିରେ ଇଂରାଜୀର କିଛି ଇଂରାଜୀର ମହତ୍ତ୍ୱ ବେଶୀ ମାଗୁଛନ୍ତି ତ ସେଥିପାଇଁ ଇଂରାଜୀ ଚାହିଁବା ଆମ ପାଇଁ ଜରୁରୀ। ହେଲେ ଭାଇ କେବଳ ଇଂରାଜୀରେ ଖାଲି କଣ କି ଇଂରାଜୀ ଜାଣିଲୁ ଅର୍ଥ ଏହାର ଅର୍ଥ ଏହା ନୁହ ଯେ ଆମ ମାତୃଭାଷାକୁ ଭୁଲିବା ମାତୃଭାଷାକୁ ସମ୍ମାନ ଦେବା ଏବଂ ଇଂରାଜୀ ଭାଷାକୁ ନିଜର ଜ୍ଞା ନିଜର ଶିକ୍ଷାରେ ଲଗେଇବା ତାହେଲେ ହିଁ ଆମ ଜୀବନ ସାର୍ଥକ ହବ।
ହଁ ନିଶ୍ଚୟ ନିଶ୍ଚୟ ଯେମିତି ଆପଣ କହିଲେ ପାଠାଗାର ପାଠାଗାର ମଧ୍ୟ ବହୁତ ସାହାଯ୍ୟ କରେ ଗୋଟେ ମନୁଷ୍ୟ ଜୀବନରେ ଗୋଟ ଛାତ୍ର ଛାତ୍ର ଜୀବନରେ କଣ ପାଇଁନା ସେ ପାଠାଗାରରେ ବହୁତ୍
ହଁ ଭାଇ କୁହନ୍ତୁ।
ସେ ପାଠାଗାରରେ ସିଏ ବହୁତ୍ ଲୋକଙ୍କ ସାଙ୍ଗ ବହୁତ୍ ଛାତ୍ର ମାନଙ୍କ ସାଙ୍ଗେ ମିଶିଥାଏ ବହୁତ୍ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାଏ। ଆଉ ବହୁତ୍ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ନିଜ ଆଖି ଆଖି ଆଗରେ ଦେଖିଥାଏ। ସେମାନେ ଏମିତି ପଢାପଢି କରୁଛନ୍ତି ମୁଁ ବି ଏମିତି ପଢାପଢି ଯଦି କରିବି ମୁଁ ବି ଦିନେ ନା ଦିନେ ଗୋଟିଏ ଭଲ ଲୋକ ହେଇ ବାହାରି ପାରିବି ଆଉ ମୁଁ ଗୋଟେ ସରକାରୀ ଚାକିରି କରିପାରିବି।
ଠିକ୍ କଥା କହିଲେ ଭାଇ। କେବଳ ମାନେ କଣ କି ହଁ ଆମ ଜୀବନରେ ଶିକ୍ଷା କେବଳ ଆମର ଛାତ୍ର ଜୀବନ କେବ କେ କ କଲେଜ୍ ଜୀବନ କି କୌଣସି ପ୍ରକାର ସ୍ନାତକ ଡିଗ୍ରୀ ସେତିକି ପର୍ଯ୍ୟନ୍ତ ପାଇବା ପାଇଁ ନୁହଁ ଆମର ଜି ସିଫ ଜୀବନର ଶିକ୍ଷା ହଉଛି ନିରବଚ୍ଛିନ୍ନ କେବଳ ପୁସ୍ତକରେ ବହି ମାଧ୍ୟମରେ ଆମେ ଶିକ୍ଷା ପାଇବୁ ତାହାର କୌଣସି ମାନେ ନଥାଏ ଆମେ ପ୍ରତ୍ୟେକ ଜିନିଷରୁ ଶିଖ
ନିଶ୍ଚୟ ନିଶ୍ଚୟ ଯେମିତି ହାପି ଦିୱାଲୀ ପାଠାଗାରରେ ମଧ୍ୟ ଆମେ ବହୁତ ମାନେ ବହି ଗୁଡାକ ସଂଗ୍ରହ କରି ରଖାଯାଇଥାଏ। ଆମେ ବିଭିନ୍ନ ପ୍ରକାର ବହି ପଢିପାରିବା କିମ୍ବା ଆ ଆଉ ଯୋଉ ପିଲାମାନେ ବି ଆସୁଛନ୍ତି ପ୍ରତିଯୋଗିତା ପ୍ରତିଯୋଗୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ତ ସେମାନଙ୍କଠୁ ବି ଆମେ କିଛି ବହି ଉଦ୍ଧାର ଆଣିକି ପଢିପାରିବା।
ହଁ ଭାଇ ଯେତିକି ସବୁ କହିବାକୁ ଗଲେ କଣ କି ଗଣିତ ବହି ହଉ ବି ବିଜ୍ଞାନ ବହି ହଉ କି ସାହିତ୍ୟ ଭୂଗୋଳ ଇତିହାସ ଯେକୌଣସି ବହିକୁ ଆମେ ପଢିପାରିବା।
ହଁ ଏ ପାଠାଗାର ଏମିତି ଗୋଟେ ଜାଗା ନା ଯୋଉଠାରେ ଆପଣଙ୍କୁ ବହୁତ ପ୍ରକାରର ବହି ଗୁଡାକ ମିଳିବ। ଯୋଉ କଲେକ୍ସନ କୁହନ୍ତି ସେଇ କଲେକ୍ସନ ହିଁ ଏଠାରେ ମିଳିଥାଏ। ପୁରା ବହି ଗୁଡାକ ବହୁତ୍ ପୁରୁଣା କାଳରୁ ସଂଗ୍ରହ କରିକି ରଖାଯାଇଥାଏ। ବହୁତ୍ ପୁରୁଣା ବହି ଯୋଉ ବହି ଗୁଡାକ ଏବେ ଆପଣ ବଜାରରେ ପାଇବେ ନାହିଁ ସେଇ ବହି ଗୁଡାକ କେବଳ ପାଠାଗାରରେ ହିଁ ମିଳିଥାଏ।
ହଁ ଭାଇ ଠିକ୍ କଥା ବଜାରରେ କଣ ବହି ସବୁ ବିକ୍ରି ହୁଏ। କିନ୍ତୁ ପାଠାଗାରରେ କଣ କି ବହିର ଜ୍ଞାନ ସମସ୍ତଙ୍କୁ ବାଣ୍ଟି ଦିଆଯାଏ। ଯେ କଣ କି ସେ ପାଠାଗାର ରେ ଯେତେ ଚାହିଁବୁ କଣ କି ସେତେ ସେ ନିଜ ହିସାବରେ ବହି ପଢି ପାରିବ। ସେଇଥିପାଇଁ ବ କଣ କି ସରକାର କଣ କି ସମସ୍ତ ଜିଲ୍ଲାରେ କୌଣସି ନହେଲେ କୌଣସି ନରେ ପାଠାଗାରର ବ୍ୟବସ୍ଥା ସ୍ତା କରନ୍ତି ତାଙ୍କ ତରଫରୁ ଯେଉଥିରେ କଣ କି ଯେକୌଣସି ପିଲା ଆସିବେ ନିଜ ନିଜର ଶିକ୍ଷା ବ୍ୟବସ୍ଥିତ କୌଣସି କାର୍ଯ୍ୟକ୍ରମ ବିଷୟରେ କିଛି ଅଧ୍ୟୟନ କରିବାର ଅଛି ସେଇଠି ରହିକି ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେ। ଆଉ ପାଠଘରରେ ଭାଇ ସବୁଠୁ ନିୟମ ଅ କଣ କି ଶାନ୍ତ ରହିବ।
ହଁ ହଁ ନିସ୍ ଏଇଗୋଟାକ ହିଁ ମୁଖ୍ୟ ଜିନିଷ ଯଦି ଶାନ୍ତ ନ ରହିବ ନିଜ ଭିତରେ ଗ ଗପ କରିବା କିମ୍ବା ଅଲଗା କିଛି କଥାବାର୍ତ୍ତା ହେବା ତାହେଲେ ଏହା ଦ୍ଵାରା ଆମେ ତ ନିଜେ ଯାହା ଅ ମାନେ-ଏ-ଏ ନିଜର-ଅ-ଅ ଆ ମାନେ କଣଡି ଡିଷ୍ଟ ଡିଷ୍ଟର୍ବ ହେବା। ଆଉ ଅନ୍ୟ ମାନଙ୍କୁ ମଧ୍ୟ ନିରବିଚ୍ଛିନ୍ନ କରିବେ ତାଙ୍କ ପଠ ପାଠ ପଢାରୁ
ଉଁ ହୁଁ ନାଇଁ ସେଇଟା ମାନେ କଣ କଣ କ ନିଜେ ଆମେ ପଢିବା ତାହା ସହିତ ଆମେ ନିଜର ସହ କର୍ମୀ ଯୋଉମାନେଥିବେ ସେମାନଙ୍କୁ ବି ପଢା ପଢି ହଉ କିଛି ବୁଝାସୁଝାରେ ହେଉ ତାଙ୍କ ସହିତ ମିଶିକି ନିଜ ସନ୍ଦେହ ଦୂର କରିବେ ତାଙ୍କ ସନ୍ଦେହ ବି ଦୁର କରିବାଟା ଆମର ଉ କର୍ତଵ୍ୟ ଆଉ ଭାଇ ଆ ହଁ ଠିକ କଥା ଆଉ ଭାଇ ଆପଣ କୁହନ୍ତୁ, ହୁଁ
ଘରେ ରହିଲେ କିମ୍ବା ଅନ୍ୟ କୋଉ ଜାଗାରେ ରହିଲେ ଆମେ ସେଇ ଯୋଉ ପ୍ରତିଯୋଗୀ ମାନଙ୍କୁ ଦେଖିକି ପଢି ପାରିବା ନାଇଁ କଣ ପାଇଁ ନା ଏବେ ପ୍ରତିଯୋଗା ପ୍ରତିଯୋଗିତା ଯେମିତି ଭାବରେ ବଢିଗଲାଣି। ତ ଏବେ ବହୁତ ପରିଶ୍ରମ ହାଡୁ ମାନେ ପରିଶ୍ରମ ଦରକାର।
ଆ କାଲି ମାନେ କଣ କି ଯେତିକି ସବୁ ସରକାରୀ ପ୍ରବେଶ ମୂଳକ ପରୀକ୍ଷା ହଉ ସମସ୍ତ ସବୁଥିରେ ଉମ୍ ବହୁତ କଷ୍ଟମୂଳକ କୋଷ୍ ପ୍ରଶ୍ନ ଯାକ ପଡୁଛି ଯାହାକୁ ସମାଧାନ କରିବା। ଉ ମାନେ ଛାତ୍ର ପକ୍ଷରେ ଏତେ ସହଜ ନୁହେଁ ସେଥିପାଇଁ ସେ ଯଦି କଠିନ ପରିଶ୍ରମ କରିବ ତେବେ ହିଁ ସେ ପରବା ବେଶୀ ପରୀକ୍ଷାକୁ ପାର କରିକି ଚାକିରିରେ ନିଯୁକ୍ତି ପାଇପାରିବ ନହେଲେ ଏତେ ସହଜ କଥା ହେଇନି।
ହଁ ନିଶ୍ଚୟ।
ହୁଁ ହୁଁ ଆଉ ଭାଇ ମୋର ଗୋଟେ ପ୍ରଶ୍ନ ଥିଲା?
ହଁ କୁହନ୍ତୁ।
ଆପଣ ଯେମିତି କହିଲେ ଆମେ ପାଠାଗାର ଶିକ୍ଷା ଲାଭ କରୁ ଯେ ସ୍କୁଲ ଆମେ ଏ ସବୁ ଶିକ୍ଷା ଲାଭ କରୁଚୁ ଏ ସବୁ ତ ଆମର ଭାଇ କଣ କି ନିତ୍ୟ ମାନେ କଣ କି ଏସବୁ ତ ଆମର କର୍ତ୍ତବ୍ୟ କିନ୍ତୁ ଭାଇ ଶିକ୍ଷା କଣ କେବଳ ପୁସ୍ତକ ମଧ୍ୟରେ ଅଛି କି ଶିକ୍ଷା ତ ଅନ୍ୟ ମୋ ମଣିଷର ଆଉ କୋଉଁଥିରେ ଶିକ୍ଷା ଲାଗ ଶିକ୍ଷା ଲାଗିପାରିବ? ଆପଣ ନିଜ ମତାମତ କଣ ଦେଇପାରିବେ।
ମୋ ମତରେ କେବଳ ପୁସ୍ତ ମାନେ ଶିକ୍ଷା କେବଳ ପୁସ୍ତକ ମଧ୍ୟରେ ସୀମିତ ନାହିଁ। ଆପଣ ଦୈନଦିନ ଜୀବନ ଯାହା ଗୋଟେ ନୂଆ କାମ କରୁଛନ୍ତି। ତା ପାଇଁ କିଛି କିଛି ନୂଆ ଜ୍ଞାନ ଦରକାର ତ ଯଦି ଆମେ ଧରନ୍ତୁ ଆମ ଆମକୁ ଏବେ ଗୋଟେ ଜାଗାରେ ଫସେଇ ଦିଆଗଲା। ଫସେଇ ଦିଆଗଲା ମାନେ ଧରନ୍ତୁ ଆମେ କାଦୁଅରେ ଫସିିଗଲେ ଗୋଟେ ମାନେ ଉଦାହରଣ ଦେବାକୁ ଦଉଛିୁ। ମୁଁ ଆପଣଙ୍କୁ ଯେମିତି କାଦୁଅ ରେ ଆମେ ଫସିଗଲେ ତ କାଦୁଅ ରେ ଫସିଗଲେ ସେଇଟା ଆମର କଣ ଦରକାର ସେଇଟା ଆମେ କଣ ପୁସ୍ତକ ଖୋଜିବା ଯେ ପୁସ୍ତକରେ ଏଇ ଜାଗାରେ ଏଇ ମାନେ ଲେଖା ହେଇଛି ଏମିତି ଯେ ମୁଁ ଏ କାଦୁଅ ରୁ ପଙ୍କରୁ ଏମିତି ଭାବରେ ମୁକ୍ତି ପାଇବି। ସେମିତି ହେଇପାରିବନି ନା ତ ସେଥିପାଇଁ ଆମକୁ ଦ ଦରକାର ନିଜର ଜ୍ଞାନ କେମିତି ଆମେ ନିଜର ମାନେ ବୁଦ୍ଧି ବଳ ଖଟାଇ କେମିତି ଆମେ ସେ ପଙ୍କରୁ ବାହାରିବା ସେଇଟାକୁ କୁହନ୍ତି ଶିକ୍ଷା ଆଉ ଯେମିତି ଆପଣ ଜାଣିଥିବେ ଡଙ୍ଗା ଚଲେଇବା ଡଙ୍ଗା ଚଲେଇବା ସମସ୍ତଙ୍କ ପାଖରେ ସମ୍ଭବ ନୁହଁ। କେବଳ ଗୋଟିଏ ନାଉରୀ ହଁ ଯେମିତି ଆପଣ ଜାଣିଥିବେ ଡଙ୍ଗା ଚଲେଇବା ଡଙ୍ଗା ଚଲେଇବା ସମସ୍ତଙ୍କ ପଖରେ ସମ୍ଭବ ନୁହଁ। କେବଳ ଗୋଟଏ ନାଉରୀ ସେ ଜାଣି କେମିତି ଭଲସେ ଚଲା ହବ। ଆଉ ଯଦି ଆପଣଙ୍କୁ ଗୋଟିଏ ଜାଗାରେ ଛଡା ମାନେ ଆପଣଙ୍କୁ ବଞ୍ଚିକି ଆସିବାର ଅଛି। ହେଲେ ଆପଣ କଣ କରିବେ ସେ ଜାଗାରେ ଆପଣ ନିଜର ବୁଦ୍ଧି ବଳ ଖଟେଇବେ। ଯେ ଏମିତି ନାଉରି ଏମିତି ଆହୁଲା ମାରିଥାଏ। ତ ଆମେ ବି ସେମିତି ଆହୁଲା ମାରିବା ନା ସେଠି ସେଠି ବହି ଧରିକି ଆମେ ଖୋ ପୁସ୍ତକ ଧରି ଖୋଜିବା, ଯେ କେମିତି କେମିତି ଡ଼ଙ୍ଗା ଚଲାହବ। ସେମିତି ହେଇ ପାରିବନି ନା। ତମ ମତରେ, କେବଳ ଶିକ୍ଷା ପୁସ୍ତକ ମଧ୍ୟରେ ସୀମିତ ରହିବା ଠିକ ବି ନୁହଁ। କିନ୍ତୁ ସରକାର, ଏବେ କଣ କରିଛନ୍ତି ନା। ସେଥିପାଇଁ ଆମର ରହୁଛି ଶାରୀରିକ ଦକ୍ଷତାମୂଳକ କାର୍ଯ୍ୟ। ଅଲଗା ସବୁ। ସବୁ ଗୁଡାକ ଷ୍ଟାର୍ଟ କରୁଛନ୍ତି। ଖେଳା ବୁଲା, ଖେଳ ଖେଳକୁୁଦ କ ବହୁତ ମାନେ ପ୍ରୋତ୍ସାହନ ଯୋଗାଇ ଦିଆ ଦିଆଯାଉଛି।
ଏଇ କଥା ଭାଇ। ଆଉ ଭାଇ ସେ ସବୁ ତ ଆମର ଶିକ୍ଷାରେ ଗଲା। କିନ୍ତୁ ଭାଇ, ମୋ ମତରେ ଶିକ୍ଷାର ଅନ୍ୟ ଏକ ମାନେ କଣ କି। ଅନ୍ୟ ଏକ ବ୍ୟବହାର। ମାନେ ଅନ୍ୟ ଏକ ପ୍ରତି ଟିକେ ଅଛି, କଣ କହିବି ଭାଇ ଶୁଣନ୍ତୁ।
ତ।
ହଁ ଶିକ୍ଷାର ଅର୍ଥ କେବଳ ଆମେ ପୁସ୍ତକ ପଢିବୁ, କି କୌଣସି କୁଶଳୀତା ହାସଲ ତା ନୁହଁ ଶିକ୍ଷାର ଅର୍ଥ ଏହା ଯେ, ଆମେ ଆମେ ଅନ୍ୟ ଜଣଙ୍କ ପ୍ରତି କେତେ ଭଲ ବ୍ୟବହାର ପ୍ରଦର୍ଶନ କରିପାରୁଛୁ। ଆମର କଥାବାର୍ତ୍ତା କେତେ ଦୂର ଭଲ ରହୁଛି। କି ଆମେ କେତେ ଦୂର ମା ମାନେ କଣ କି। ତା ସେଇ ମଣିଷକୁ ନିଜର ପରିବାରର, ଏବଂ ନିଜ ନୀତି ଶିକ୍ଷାର ସଂସ୍କାରରେ ତାକୁ ଅବଗତ କରାଇପାରୁଛୁ। ଯଦି ଆମର ଭାଇ ଯେତେ ପାଠ ପଢିଥାଉ, ଯଦି ଆମର କଣ କି, ଜଣଙ୍କ ପ୍ରତି ବ୍ୟବହାର ଠିକ ନାହିଁ କଥାବାର୍ତ୍ତା ଠିକ ନାହିଁ। କୌଣସି ପ୍ରକାର ସଂସ୍କାର ମୂଳକ, ଆମର କୌଣସି ପ୍ରଦର୍ଶନ ଠିକ ନାହିଁ। ତେବେ ଲୋକ ତ ମଣିଷଟି ଆମ ସହିତ ମିଳାମିଶା କରିବାକୁ ଇଚ୍ଛା କରିବ କି?
ନାଇଁ ନାଇଁ।
ହଁ ସେଥିପାଇଁ ଭାଇ ଶିକ୍ଷାର ଅର୍ଥ କେବଳ କୁଶଳତା ହାସଲ କରିବା ଏବଂ ଜ୍ଞାନ ହାସଲ କରିବା ନୁହଁ। ଶିକ୍ଷା ଏହାର ମଧ୍ୟ ଅର୍ଥ ଥାଏ ଯେ ନିଜ ବ୍ୟବହାର କୁ ସବୁବେଳେ ଠିକ ରଖନ୍ତୁ। ମାନେ କଣ କି ଆଜିକାଲି ବ୍ୟବହାର ହେଉଛି ବହୁତ ମହତ୍ୱପୂର୍ଣ ଯଦି ଜଣଙ୍କ ପ୍ରତି ଆମେ ଭଲ ବ୍ୟବହାର କରିବା। ତେବେ ସେ ଆମର ମିତ୍ର ହେଇକି ଆମକୁ ସବୁବେଳେ ସାଥ ଦେବ। ଆମ ସହ ମିଳାମିଶା କରିବ। ଯଦି ଜଣଙ୍କ ସହିତ ଆମେ ବ୍ୟବହାର ଖରାପ କରିବା, ତେବେ ତାହା ପ୍ରତି ଆମ ତା ମନରେ ଆମ ପ୍ରତି, ଏକ ଘୃଣ୍ୟ ମନୋଭାବ ସୃଷ୍ଟି ହବ। ଯାହାକି ସଠିକ ନୁହଁ ଭାଇ।
ଠିକ କଥା ଟେ ଭାଇଏ ଆପଣ କହିଲେ। ଯେମିତି କିି ଆପଣ କହିଲେ, ସଂସ୍କାର କଥା ସଂସ୍କାର ଆମର ପ୍ରଥମେ ଆରମ୍ଭ ହୁଏ କୋଉଠୁ, ନିଜ ଘରରୁ। ଯେମିତି ମାନେ ମାତା ପିତା ଥିବେ, ସେଇଭଳିଆ ସଂସ୍କାର ପିଲାମାନେ ପାଇବେ। ଆଉ ସେମାନେ ବି, ମାତା ପିତା ମାନେ ପିଲାମାନଙ୍କୁ ସବୁବେଳେ ଭଲ ସଂସ୍କାର। ଭଲ ଆଚାର ବ୍ୟବହାରଣ ଶିଖାନ୍ତି। ଆଉ ଯେମିତିକି ଆପଣ କହିଲେ ଆ କଣ, ହେ ନା ଶିକ୍ଷା କେବଳ। ମାନେ ଅ ସମସ୍ତଙ୍କ ସହିତ ମିଶିବାକୁ ପଡିବ। ଇଏ କରିବା ପଡିବ। ତ ସେମିତି ମାନେ ଆମେ ଗୋଟଏ ଯଦି କାର୍ଯ୍ୟକୁ ହାସଲ କରିବା। ତାହେଲେ ଆମକୁ ସବୁ ଜିନିଷରେ ମାନେ ଦକ୍ଷତା ଦରକାର।
ଠିକ୍ କଥା ଭାଇ। ଆଉ ଭାଇ ସେଇଥିପାଇଁ ତ କଥାରେ ଅଛି। ହୁଁ। ଶିକ୍ଷା ଏକ ନିରପଛ ପ୍ରକ୍ରିୟା। ତାର କୌଣସି ସୀମା କିମ୍ବା ଅନ୍ତ ନଥାଏ। ଆମେ ଜନ୍ ଯଦି ହେଇଛୁ। ଜନ୍ମଠୁ ଆରମ୍ଭ କରିକି, ଯେ ପର୍ଯ୍ୟନ୍ତ ଆମର ମୃତ୍ୟୁର ସମୟ ନ ଆସିଛି। ପ୍ରତ୍ୟେକ ମୁହୂତ୍ତ ଆମକୁ କିଛି ନା କିଛି ପ୍ରକୃତିର ହଉ, ପରିବେଶ ର ହଉ, ଲୋକମାନଙ୍କଠୁ ହଉ। କୌଣସି ଜୀବଜନ୍ତୁ, କୀଟ ପତଙ୍ଗ ଯାହା ନହେଲେ, ଯାହାଠୁ ମଧ୍ୟ ଆମକୁ ଶିକ୍ଷା ମିଳିଥାଏ।
ନିଶ୍ଚୟ, ନିଶ୍ଚୟ ଭାଇ। ଆପଣ ଯେମିତି ଏବେ କହିଲେ। ଶିଖିବା ଏକଚଛ ନିରବଚ୍ଛିନ୍ନ ପ୍ରକ୍ରିୟା। ସେମିତି, ଆମେ ଯେବେ ଯେମିତି ଏବେ କଥା ହେଉ ଥିଲେ। ବୃକ୍ଷ ଓ ତାର, ମାନେ କଣ କହୁଥିଲେ ଆପଣ?
ନାଇଁ ଭାଇ, ମାନେ କହ କି ଆମେ ପ୍ରତ୍ୟେକ କୀଟ ପତଙ୍ଗ, ବୃକ୍ଷଲତା ସମସ୍ତଙ୍କୁଠୁ, ଆମେ ଶିକ୍ଷା ଗ୍ରହଣ କରିପାରିବା।
ହଁ। କିନ୍ତୁ, ଆମେ ଏବେ କଥା ହଉଛେ ପାଠାଗାର ଉପରେ, ପାଠାଗାର ଏବଂ ଶିକ୍ଷା ଉପରେ। ତ ଇଏ ଆପଣଙ୍କ, ଆମ ମନଙ୍କ ପାଇଁ ବହୁତ ଗୋଟେ ଭଲ ବିଷୟ।
ହଁ ଭାଇ। ହଉ ଭାଇ ଠିକ ଅଛି ଶେଷରେ ଭାଇ ଏତିକି କହିବି। ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆପଣ ବହୁତ ଭଲ। ନିଜ ବକ୍ତବ୍ୟ ପ୍ରଦାନାନ ନିଜର ନିଜର ମତାମତ ପ୍ରଦାନ କଲେ। ସେ ଏବେ ବର୍ତ୍ତମାନ ରଖୁଛି, ଆପଣଙ୍କ ଦିନ
ଆଜ୍ଞା, ଭାଇ ଆପଣଙ୍କ ର ବହୁତ କିଛି ସ କଥା କିଛି ଶିଖିବାକୁ ମିଳିଲା।